ହାଲୋ ଭାଇ।
ହଁ କଣ କରୁଚ?
ଆରେ ଭାଇ ଆ ଦୋଳି ଖେଳୁଛି।
ଓହୋ ଓହୋ ଏକା ନା ଆଉ କିଏ ମ?
ଏକୁଟିଆ ମ ଏଇ ଯୋଉ ଲଗାରେ ଯୋଉ ଦୋଳି ହଉନାଇ କି ହେଇଟା ଆସିଲି ତ ବାରିପଟକୁ ବସିକି ଟିକେ।
ଖେଳୁଚି ଆ। ହଁ ମ ଏଇ ଲୁଗାରେ ଯୋଉ ଗଛ ଦି ପଟୁ ବାନ୍ଧା ହେଇକି।
ହୁଁ ହୁଁ ହୁଁ।
ହଁ
ମୁଁ ଭାବିଲି ପଟା ଦୋଳି ହବା ବୋଲି
ନାଇ ପଟା ଦୋଳି ମାନେ ଏଇଠୁ ଟିକେ ଦୂରରେ ଅଛି ଯେ ଆ ବାରି ଗୋଟେ ବସିଛି ନା ଗଛ ତଳେ
ହୁଁ ହୁଁ
ଆଉ ଗଛ ତଳେ ଏଇଟା ଟିକେ ଜଷ୍ଟ ଖରା ହଉଛି। ଏଇଟା ଗଛ ତଳେ ବସଛି ଆରାମରେ ବସିଛି ଆଉ
ତମର ସେପଟେ କମ୍ପିଟିସନ ତ ହଉଥିବ ବହୁତ ନାଇଁ କି?
କାଇଁ ଯେ ଦୋଳି ପାଇଁ?
ହୁଁ
ହଁ ନାଇଁ ମ ଆମ ଆଡ଼େ କମ୍ପିଟିସନ ହଉନି ଯେ ଏଠି ଖେଳା ଖେଳି ଖାଲି
ଏଇ ଯୋଉ ଝିଅ ପିଲାଙ୍କ ଯୋଉ ଖେଳ ଚାର ପୁଚି ଖେଳ ହେରା ହଉଛି ଆଉ ହଁ ଆଉ ଏଇ ଏଇ କମ୍ପିଟିସନ ମାଳି ଦୋଳି ପାଇଁ
ହୁଁ ଉଁ ଦୋଳି ବି ବହୁତ ପକାନ୍ତି।
କଁ କହିଲ?
ଦୋଳି ବି ବହୁତ ପକାନ୍ତି ସେପଟେ।
ହଁ ଏଟା ଦୋଳି ସବୁଆଡେ ଆମ ଗାଁରେ ମିନିମମ ହଁ ହଦବା ଆଠଟା ନା କେତେଟ ନଅଟା ଖଣ୍ଡେ। ଏଇ ଯୋଉ ଇଏ ଦୋଳି ପଟା ଦୋଳି ବାଉଁଶ ହେଇିକି
ଚକ୍ର ଦୋଳି ହେଆରକ କରୁନାହାନ୍ତି କେହି ନାହିଁ।
କଁ କହିଲ?
ଚକ୍ର ଦୋଳି ହେରକା ପକେଇ ନାହାନ୍ତି।
ନାଇଁ
ଅହଃ
ତମ ଦେହ ଭଲ ଅଛି ହଁ ମର ବି ଭଲ ଅଛି। ତମେ ଏଡା ଅଧିକାଂଶ ଯୋଉ କଣ?
ସକାଳେ ଖାଇଥିଲା ବୋଧେ
ହଁ ସକାଳେ ଖାଇଥିଲି ଜଳଖିଆ ଖାଇଥିଲି। ଜଳିଖିଆ ଖାଇଦେଲେ ଯୋ ଆମର ଦଦାଙ୍କ ଘର ନାଇଁ ଦଦାଙ୍କ ଘର ଏଇ ଯୋଉ ଗଛର ନଡିଆ ପାରିଲେ ତ
ହୁଁ
ଏଇଟା କାମ ଗଛଟା ଆଉ
କାମ ହେଲା ହାଲିଆ ହେଇଯାଇଛି।
ଓହୋ
ହଁ ତମ ଇଆଡେ ଅଧିକାଂଶ ତ କୁସୁମ କୋଳି ମିଳୁଛି ନାଇଁ
ହୁଁ
ଆମର ଇଆଡେ କୁସୁମ କୋଳି ମିଳେ। ଆମେ ଇଆଡ଼େ କୁସୁମ କୋଳି ହିଁ ଜାଣିନୁ କେମିତିଆ ଦେଖିନୁ ତା ହେଲେ
କୁସୁମ କୋଳି ଏବେ ବାହାର ଥିଲ ବାହାରୁଛି ଏବେ ଗଛ
ହୁଁ ଆମେ କୁସୁ ହଁ କୁସୁମ କୋଳି କେମିତିଆ ମୁଁ ଜାଣିନି ଦେ କିଏ ନେଇଯାଏଙ୍ଗ। ଆମ ତମର ଇଆରେ ଆମର ଇଆଡେ ଖାଲି ଯାମ୍ବୁ କୋଳି।
ଯାମ୍ବୁ ଆଉ ଏତେ ଇଆଡ଼େ ହଉନି। ହେଲା ହଉଚି କିନ୍ତୁ ନିଜେ ଜଙ୍ଗଲ ଆଡେ ଯାଈକି ଧରିକି ଆସିବ।
ହଁ ଆମର ଇଆଡେ ଜାମ୍ବୁ କୋଳି ହଉଛି ଜାମ୍ବୁ କୋଳି ଭଲ ଜମୁ କୋଳି। ଆଉ ମାନେ ଆମର ବଗିଚା ଅଛି ନା ପାଖରେ। ଏ ଭିତରେ ନରକୋଳି ଲିଚୁ ମାନେ ସବୁ ଭେରାଇଟି ଭେରାଇଟି ଜିନିଷ ଅଛି ଆଉ।
ଉଁ ହୁଁ ତମ ବଗିଚାରେ?
ହୁଁ ବଗିଚା। ଆମେ ତମର ଇଆଡେ କି ରି ଆମ୍ବ ଗଛ ଆମ ବଗିଚାରେ ଆମ୍ବ ଗଛ ପୁରା ହୁଁ ପୁରା ଫୁଲ ଏକେ ଖାଲି ଆମ୍ବ ଗଛ ଖାଲି ହଁ ବହୁ ବଢିଆ ମିଠା ଆମ୍ବ ଗୋଲା ରସ ବାଇଗଣ ପୋଲେଇ, ଗୋଲାଗସ, ଲମ୍ବୁରିଆ, ଏରେ କେତେ ଆମ୍ବ ଅଛି?
ନାଇଁ ମ ଆମର ଏଇଠି ଯୋଉ ଡିିଯେ ବାଯୁଛି। ଏଇ ଗୋଟେ ଦୂର୍ ଆମ୍ ଆମ ଆମ ଗାଁ ବା ହେପଟ ହେପଟ ଗୋଟେ ଗାଁ ହେଇଛି ହେପଟେ ବାଜୁଛି ଆଉ।
ଆମର ଏଠି ମନ୍ଦିର ଅଛି ତ ମନ୍ଦିର ପାଖରେ କଣ ଗୋଟେ ଯୋଉ ତାର ବ୍ରତ ବନ କି କଣ ବାହାଘର ବୋଧେ ସେ ହେଇଟା ବାଜିଛି ଆଉ।
ଆହାଁ।
ଜଗନ୍ନାଥ ମନ୍ଦିର ତ ସେଇଥିପାଇଁ।
ଆଉ ରଥ ଯାତ୍ରା କୁ ଏଥର ପୁରୀ ଯିବ ନା ନାଇଁ?
ଆଉ ମୁଁ ତ ଟୋଟାଲ ପୁରୀ ହିଁ ଯାଇନି।
ଯାଇନ?
ନା। ଯିବି ଯିବି ହେଇକି ଏବେ ଯାଇଥିଲି ଏ ଯେ ଅଣ୍ଡ୍ର ୱାର୍ଲଡ ଯୋଉ ତା ପାଖରେ ହେଠି ହେଇଛି। ଯୋଉ ଖେଳନ୍ତି ମ। ପାଣିରେ ଜଉ ଅଣ୍ଡରୱର୍ଲ୍ଡ ହେଇଠି ଯାଇଥିଲି ହେଇଠୁ ମାତ୍ର ଅଳ୍ପ ଅଳ୍ପ ଯେ ହେଇଠୁ ଯାଇ ପାରିଲଣି ଆଇିଷ ଖାଇଥିଲ ତୋ ଫାର୍ଷ୍ଟ ଟାଇମ୍ କହିଲି ଫାଷ୍ଟ ଟାଇମ୍ ଯିବି ଯଦି ଟିକେ ଭଲରେ ଯିବି।
ଓ ହ
ହୁଁ।
ଜଗନ୍ନାଥଙ୍କ ପାଖକୁ ଡୋରି ଲାଗିଲେ ଯିବ ଅଟୋମେଟିକ ଆଉ।
ଲପ ପାଖକୁ ମୁ ତ ବହୁତ ଦେଖେ ଖାଲି ଯେ ଜାଣି ପ୍ରଭୁଙ୍କୁ ଟିକେ ଦେଖି ବୋଲି ବହୁତ ଇଛା ଦେଖିକି ଆରାମ
ହୁଁ ଯ ଏଇଥର ର- ରଜ- ଇଏ ରଥଯାତ୍ରାକୁ।
ଦେଖିଆ ଆଉ ଯିବା ଆଉ।
ହୁଁ।
ଆଉ ତମେ ଯଉ
ହ
ମାନେ ତମ ରିଲେଟିଭ୍ ମାନେ -ମାନେ ଏଇ ବଡମ୍ବା, କଟକ, ନର୍ସିଂଙ୍ଗପୁର୍ କିଛି ରିଲେଟିଭ୍ ନାହାନ୍ତି ତମର?
ଜୁଡୁମ ରେ ଅଛନ୍ତି।
ଜୁଡୁମ ରେ?
ରିଲେଟିଭ୍ ନାହିଁ ମାନେ ଏମତି ସାଙ୍ଗ ମାନେ ବାହା ହେଇଚନ୍ତି ଯଉ
ଓ ହୋ।
ତାପରେ
ପୁଣି ଆସିଲେ ଗୋଟେ ଯେ- ଯିବାକୁ ପଡିବ ପୁଣି।
ହଁ। ଆମର ଏଇ ନୟାଗୁଡାରେ ରିଲେଟିଭ୍ ଅଛନ୍ତି ଯେ। ମୁଁ କୁଆଡେ ଯିବା ଆସିବା କରୁନି କୁଆଡେ ମୁଁ ଜାଣିନି କିନ୍ତୁ।
ତ ସେପଟେ ପ୍ରସ୍ତାବ ମିଳିବ କି ନାଇଁ ଜଣେ ଭଲ ଝିଅ ଭଲ ଝିଅ ଅଛନ୍ତି ସେପଟେ?
କଉ ପଟେ?
ତମର ସେପଟେ। ବାହାଘର ହେବା ପାଇଁ ଆଉ ଗୋଟେ ସାଙ୍ଗର।
ହଁ- ଭଲ ଝିଅ ଅଛନ୍ତି କିନ୍ତୁ ଦେଖ୍ ଦେଖିକି ଦେଖିଲା ପରେ ଜଣା ପଡିବ ଆଉ ତାଙ୍କ ଭଲ ଝିଅ ଆଡେ ଅଛନ୍ତି ବହୁତୁ ଖରାପ୍ ବି ନାହାନ୍ତି। ଖରାପ୍ ଜେନ୍ତି ଏନ୍ତି ବ ଏ ଗୋଟେ ଗୋଟେ ଗାଁରେ ଅଛନ୍ତି ଆଉ। ତାବଲି ଗୋଟେ ଗୋଟେ ଗାଁରେ କଣ ସବୁ ଝିଅ କଣ ଖରାପ୍ କି ଯାହେଲେ ଭଲ ଥିବେ।
ହୁଁ।
ତମ ହିଆଡେ ମେଘ ଉଠେଇଚି?
କଣ କହିଲ?
କହିଲି ତମ ହିଆଡେ ବର୍ଷା ଉଠେ- ମେଘ ଉଠେଇଚି କି?
ମେଘୁଆ ମେଘୁଆ ହଉଚି ହେଲେ ଗରମ ପ୍ରବଳ ବୋପା।
ହଁ ଗୁଳୁମୁଳିଆ ଲାଗୁଚି।
ଗୁଳୁମୁଳିଆ ବି ଇଆଡେ ବି ଗୁଳୁମୁଳିଆ ଲାଗୁଚି ଇଆଡେ।
ହଁ ଆମର ଇଆଡେ ଏଠି ଘର ମେଘ ଉଠେଇକି ଏଠେ ଆମ ଆଡେ ମେଘ ଉଠେଇକି ଘଡ ଘଡି ମାରିଲାଣି।
ଉୁ- ହୁଁ ଆମ ଆଡେ ହେଲେ ହଅନ୍ତା ହେଲେ ଟିକେ ଦୁଲ୍ ଦୁଲା କରିକି ଛେଚନ୍ତା ବଲେ ଟିକେ ଭଲ ଲାଗନ୍ତା।
ହଁ।
ଯଉ ପ୍ରକାର ଗରମ ହଉଚି କି ଗରମ
ହୁଁ ତମ
ହଁ। ତମର କଣ ଏ ଯଉ ଟା- ମାନେ ମେଡିକାଲ୍ ଯଉ ଟାଉନୁ ପାଖେରେ ନା କଉଠେ? ଆ ଦୋକାନ ଦେଇଦିଅ।
ଆମର ଏଇ ଟାଉନ୍ ପାଖରେ ନା ନାଁ ବଜା ତୋ ପାଖରେ
ନାଇଁ ଆମର ବଜାର ପାଖରେ ଆ ତମରବି? ଟାଉନ୍ ଆମରବି ନରସିଂଗିପୁର ପୁରା ନରସିଂଗିପୁର ପୁରା ଟାଉନ୍ ରେ ଆମେ ଅଛୁ।
ଉଁ ହୁଁ।
ମେଡିକାଲ ଆମରବି ହେଇଟି ପାଖାପାଖିରେ।
ପ୍ଲସ୍ ଥ୍ରୀ ପରେ କଣ କରିବ ବୋଲି ଭାବିଚ? ହଁ ଜଳଖିଆ ଖାଇକି ଆସିଚ।
ପ୍ଲସ୍ ଥ୍ରୀ ପରେ ଏମତି କି କିଛି ଭାବିନି ମାନେ ହାଁ ଯାହାହେଲେ କଣ ଗୋଟେ ଦେଖିକି କଣ ଗୋଟେ କରିବୁ ଆଉ। ମାନେ ଆଗକୁ କଣ ମାନେ ଏବେ ଏବେକା ଜେନେରେସନ ଆଗକୁ କଣ ଜେନେରେସନ। ବଢୁଛିନା ଅଲଗ ସବୁ କିଛି ସେଇଥିପାଇଁ ଆଗକୁ ଦେଖିକି କଣ କରିବା।
ଆଗକୁ ପଢୁଛୁଯେ ଯାହାହେଲେ କିଛି ଭାବିନା ନାହିଁ? ପଢା ସରିଲେ ଏଟା କରିବି କି କୋଉଠି କୋଉ ଲାଇନିରେ ଯିବି କି କଣ ଭାବିନା କିଛି?
ହଁ ମୋରତ ମୋର ତ ମୁଁ ଆଗତୁରିଆ କହିଛି ମାନେ ମୁଁ ବ୍ୟାଙ୍କିଙ୍ଗି ଲାଇନ୍ ରେ ମାନେ ମୁଁପଢା ଅନୁସାରେ ବ୍ୟାଙ୍କିଙ୍ଗି ବିଜିନେସେ ଲାଇନ୍ ରେ ମୁଁ ଯିବି। ସେଇଟା ମୁଁ ଏମିତି ସେଇଥିପାଇଁ କମର୍ସ ପଢୁଚି ସେଇଥିରେ ଯିବି କିନ୍ତୁ କିନ୍ତୁ ମାନେ କଣ କହିଲ ହେଇଟା ମୁଁ ଭାବିଚି। ଗୋଟେ ଏବେ ମାନେ ଯାହା ମାନେ ଅଲଗା ଅଲଗା ଜେନେରେସନ୍ ବାହାରିଚି। ନା ନୂଆ ନୂଆ ବାହାରୁଚି ସବୁ ପ୍ରକାର ଆଉ ସବୁ ତାର ବାହାରିଲା ମାନେ ଯାହାଲେବି ଏଁ ମାଇଣ୍ଡି ଅଲଗା ଅଲଗା ଗୋଟେ ଚେଞ୍ଜେ କରିବାକୁ ପଡିବ ତା ମାନେ ଵଦଦି କଣ ବାହାରିବ ମାନେ ଏଇଥିରେ ପକେଇଲେ ଏଇଥିରେ ଆସିବ ଯଦି। କୋଉ ଯାଏ ଯିବ ପକେଇଲେ ଫର୍ମ ଫର୍ମ ପକେଇଲେ ଆସିବହାରି କାଳେ ହେଇଥିପାଇଁ ପଚାରିଦେଲି। ମାନେ ସବୁ ବାହାରୁଚି ନୂଆତ ସେଇଥିପାଇଁ ହୁଁ।
ଆଉ ବ୍ୟାଙ୍କିଙ୍ଗି ଲାଇନ୍ ରେ ପଳୁଅ ସବୁଠୁ ଭଲ।
ହଁ ବ୍ୟାଙ୍କିଙ୍ଗି ଭଲ ସବୁୁଠୁ ମୁଁ ଜାଣିଚି। ବ୍ୟାଙ୍କି ଲାଇନି କିଛି ନାହିଁ ଯେ ସନ୍ଦେହମ ଉଁ ମାନେ ଅଲଗା କଣ ଆସିଲେ ତଥାପି ତାଆଠୁବି ସହଜବି ଆସୁଛିନା ତାଆଠୁ ସହଜ ଆସିଲେବି କଣ? ଥୋଡିନାବି କରିଦେବି।
ମାଷ୍ଟର।
ନା ମାଷ୍ଟର ଏବେ ନୁହେଁ କେବେ କେବେବି।
କପାଇଁ?
ନା ମାଷ୍ଟର ସବୁଠୁ ଭଲ କିନ୍ତୁ ମାଷ୍ଟର ହେବିନି। ମାଷ୍ଟର ତମେ ଜାଣିଚ ଜାଣିଚନା ମାଷ୍ଟର କଣ ଜାଚକି ନାଇଁ ତମେ ମାନେ କେତେ ଘଣ୍ଟା କଥା ମାନେ ଯୋଉ କଲେଜ କଲେଜ କଥା କଉଚି। କଲେଜେରେ ମାତ୍ର ତମେ ପଇଁଚାଳିଶି ମାତ୍ର ଚାରି ଘଣ୍ଟା ନା ପାଞ୍ଚ ଘଣ୍ଟା ଦଶ ହିସାବଗଲା ମା ମିନିମମ୍ ଗୋଟେ ଗୋଟେକି ଦିଟାରେ ତମର ସରିଯିବ ମାନ ପା ଚାରି ଘଣ୍ଟା ନା କେତେସମୟ ପଢେଇବ ଆରାମରେ ତମେ ସବୁ ବୁଲିବ।
ସବୁଠୁ କିନ୍ତୁ ଭଲ ତମେ ଜାଣିନକି ପାଇବ ପଚାଶ ଷାଠିଏ ସତୁରି ହଜାରେ ପାଇବ ସବୁଠୁ ଭଲ। କିନ୍ତୁ ହୁଁ ଭଲ ମତେ ହେରା ଭଲ ଲାଗେନି ମାଷ୍ଟର ଚାକିରୀ।
ହୁଁ। ହଁ ହୋଉ ରଖୁଚି ଆଉ।
କେନ୍ତୁଙ୍କ ମାଷ୍ଟଙ୍କ ବାବା ହଁ।
ହଁ ହୋଉ ରଖୁଚି।
ହଁ ଭା